ଆଜ୍ଞା ବନ୍ଧୁ ନମସ୍କାର।
କେମତି ଅଛନ୍ତି?
ମୁଁ ତ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି ଆପଣ ଖିଆ ପି ସାରିଲାଣି?
ଆଜ୍ଞା ବନ୍ଧୁ ଆମର ଖିଆ ପିଆ ସରିଲାଣି ଆପଣଙ୍କର ତ ବହୁତ ମନେ ପଡିଲା ତ ଆପଣ ଯେହେତୁ ଆପଣ ମତେ ମନେ ପକେଇଛନ୍ତି ବହୁତ ଖୁସି ଲାଗୁଛି।
ହଁ।
ତ ଆପଣଙ୍କର ମୁଁ କିଛି ଜାଣିବାକୁ ଚାହୁଁଛି ଆପଣଙ୍କର ପିଲା ଭଳିର କିଛି ସ୍ମୃତି ଯଦି ଆପଣ ମୋ ସହିତ ବାଣ୍ଟିବେ ତାହେଲେ ମୁଁ ବହୁତ ଖୁସି ହୁଅନ୍ତି ଆପଣଙ୍କର କିଛି ଛୋଟ ବେଳର ସ୍ମୃତି ଶୁଣି
ଛୋଟବେେଳ ର ଗୋଟେ ସ୍ମୃତି ଅଛି ଆମେ ତ ଯେହେତୁ ଗାଁ ଛୁଆ ଆମ ଦୀପାବଳି ଆସିଲେ ବହୁତ ଖୁସି ହଉ। ଠିକ ଅଛି। ଆଉ ଘରେ ବି ତ ଯେତେବେଳେ ଟିଉସନ ଫ୍ୟୁଉସନ ଛାଡ଼ିଥାନ୍ତି ସେମାନେ ବହୁତ ଦେଖି ଜଗି ରଖିନ୍ତି ଟିଉସନ ଯିବା। ପିଲାମାନେ ଠିକ ସେ ପଢିବେ ଇଏ କରିବେ ସିଏ କରିବେ ତ ଯେହେତୁ ଆମେ ଗ୍ରାମ ରହିଛୁ ସମସ୍ତଙ୍କ ପାଖରେ କ୍ୟାପାବିଲିଟି ନଥାଏ। ଯେ ବାହାରେ କୋଉଠି ଯାଇ ଟ୍ୟୁସନ ପଢିବା ଗୋଟେ ଟାଉନରେ ଆମେ ଯାଇକି ସାଇକେଲ ରେ ପ୍ରତ୍ୟେକ ପ୍ରତ୍ୟେକ ଦିନ ଛଅ ଦିନ
ଆଜ୍ଞା।
ସାଇକେଲରେ ଯାଇକି ସେଦିନର କଷ୍ଟ ସାଇକେଲ ରେ ଯିବୁ ସ୍କୁଲ ସରିବ ଯିବୁ। ସ୍କୁଲ ସରିଲା ପରେ ଯାଇକି ସେଠି ପହଞ୍ଚିବୁ ଟିୁସନ ଥିବେ ବୁଝିଲେ କି?
ଆଜ୍ଞା।
ତ ରାତିରେ ଗୋଟେ ରୁମ୍ ବି ନିଆଯାଇଥିଲା ସବୁବେଳେ ଯିବା ଆସିବା ରାତିରେ ନ କରିବା ପାଇଁ ଯେତେବେଳେ ନବମନା ଦଶମ ଶ୍ରେଣୀ ହେଲା ସେତେବେଳେ ରୁମ୍ ନେଇଯାଇଥିଲେ ବାପା ତ ଆଉ ଗୋଟେ ସାଙ୍ଗ ମୋ ଲିଟୁଭ ବୋଲି ଥିଲା ସାମ୍ନାରେ ବୁଝିଲେ। ତ ସିଏ ହଉଛି କଣ ନା କଣ ବାଣ ବନେଇବା ପାଇଁ ପ୍ଲାନ୍ କଲା। ତ ସେ ବାଣ ବନଉଥିଲା ଦିନେ ଫୁଟେଇବାକୁ ଯାଇଥିଲା ବାଣ ମୋତେ ବିଡାକି ଥିଲାେ ଚାଲ ମୋ ସାଙ୍ଗ ତ ମୁଁ ଗଲି। ଗଲା ପରେ କଣ ହେଲା ନା ଏମିତି ଫୁଟେଜେ ଗୋଟେ ଦୁଇଟା ତିନିଟା ଏମତି ଫଟେଜି ସେ।
ଆଜ୍ଞା ଆଜ୍ଞା।
ତାପରେ ଆସିଲେ ସ୍ୱାମୀ ସୀ ସ୍ତ୍ରୀ ଗୋଟେ ଆସିଲେ ବୁଝିଲେ କି?
ଆଜ୍ଞା କୁହନ୍ତୁ ଆପଣ।
ତ ସ୍ଵାମୀ ସ୍ତ୍ରୀ ଯୋଉ ଆସିଲେ ସିଏ ହଉଛନ୍ତି। ଧରିଲେ ଆଉ ସେ ଛୁଆକୁ ଧରିଦେଲେ ସେ ପୁରୁଷ ଲୋକ ଟା ମଦ ପିଇକି ଥିଲା ତ ତାକୁ ଯୋଉ ଧରିଦେଲେ ଧରି ସାରିଲା ପରେ ତାକୁ ବହୁତ ଗାଳି କଲେ ମୁଁ ଆଗକୁ ପଳେଇ ଆସିଲି। ସିଏ ଡରିଲା କୋଉଠି ତମ ଘର ଘର ସିଏ ଘର କହିକି ଏମିତି ରାତିରେ ବଟ ସିଏ ଯୋଉ ଆକ୍ଚୁଆଲି ସିଏ ମତେ ଗାଳି କରୁଥିଲା। ହାତ ଧରିଥିଲା ତାର ସେ ଆକ୍ଚୁଲି ଲୋକଟା ଟିକେ ଟେରା ଥିଲା। ବୁଝିହଉଛି।
ହ ଏଇଟା ହଉଛି ଆପଣଙ୍କର ପିଲାଦିନର ସ୍ମୃତି। ତ ଏଇଟା ଯୋଉ ତ ଆପଣ ତ ଯୋଉ ଏଇଟା କହିଲେ ଆପଣ ଏମତି ଜଷ୍ଟ ଗୋଟେ କହିଲେ ତ ମୁଁ ଶୁଣିବାକୁ ଚାହୁଁଛି ଯୋଉଟା କି ଆପଣଙ୍କର ପିଲାଦିନର କିଛି ଗୋଟେ ଭଲ ସ୍ମୃ ତି ଅଛି ଯୋଉଟା କି ଜୀବନ ସାରା ଆପଣଙ୍କର ମନେ ରହିବ କିଛି ଗୋଟେ ଛୋଟ ସ୍ମୃତି।
ଆପଣ ଗୋଟେ କିଛି ଆପଣଙ୍କ ଛୋଟ ସ୍ମୃତି କୁହନ୍ତି ସେଇ ହିସାବରେ ମୁଁ କହିବି।
ଆପଣ ଛୋଟ ସ୍ମୃତି କୋଉ ଭଳିଆ ଛୋଟ ସ୍ମୃତି ଆପଣ ଜାଣିବାକୁ ଚାହୁଁଛନ୍ତି?
କୋଉ ଭଳିଆ ଆଜି ଆପଣ କୁହନ୍ତୁ ତାପରେ ମୁଁ କହିବି ସେଇ ଅନୁସାରେ
ଛୋଟ ସ୍ମୃତି ସେମିତି ଯେମିତି କି ଆପଣଙ୍କର ଛୋଟ ବେଳର କଥା ଆଉ ଛୋଟ ବେଳ ଆପଣ କୋଉଠି ଯିବାକୁ ଭଲ ପାଉଥିଲେ।
କୁହନ୍ତୁ ମତେ ତାପରେ ମୁଁ କହିି
ଛୋଟ ବେଳେ ତ ସ୍ମୃତି ସେମିତି କିଛି ନାହିଁ ବେଶୀ ଛୋ ଛୋଟବେଳେ ମୁଁ ଭଲ ପାଏ ମୁଁ ଯୋଉଟା ଛୋଟବେଳେ ଭଲ ପାଉଥିଲି ମୁଁ ସେଇଟା ଆପଣଙ୍କୁ କହିବି?
କୁହନ୍ତୁ?
ଆଜ୍ଞା ଛୋଟ ବେଳେ ଯେହେତୁକୁ ବେଶୀ ଟିକେ ଶନିବାର ରବିବାର ହେଲେ। ଶନିବାର ସ୍କୁଲ ସାରିକି ଆସିକି ରବିବାର ହେଲା ମାନେ ମୁଁ ନିଶ୍ଚିତ ଆଗର ମୋ ସାଙ୍ଗ ସହିତ ମୋର ଯେ ବନ୍ଧୁ ରହୁଛନ୍ତି ଛୋଟ ବେଳର ବନ୍ଧୁ ତାଙ୍କ ସହିତ ମୁଁ ବାହାରକୁ ବୁଲିବାକୁ ଯିବି କିଛି ନହେଲେ ଯଦି ବାହାରକୁ ବୁଲିବାକୁ ଯେମିତିକ ଆଗକୁ ଜାଣିଥିବେ ଛୋଟ ବେଳେ ସବୁ ଷ୍ଟିକର ଆସେ। ମାନେ ବେଣ୍ଟେନ ଷ୍ଟିକର ହଉ ଫୁଲ ଷ୍ଟିକର ହଉ ସିଣ୍ଡଲା ଷ୍ଟିକର ହଉ। ସେଗୁଡା ସବୁ ଆଣିକି ମୁଁ ଗୋଟେ ଗୋଟେ ଡାଇରୀ ରଖିଥିଲି ଡାଇରୀରେ ଲଗାଏ ଶନିବାର ରବିବାର ହେଲେ ମୁ ତାରରେ ଲଗେଇବି ତା ଉପରେ ଲେଖିବି। ଆଉ ଯେମିତି କିି ସ୍ମୃତି ଛୋଟବେଳେ ଆପଣ ଜାଣିଥିବେ ଗୋଟେ ତରଙ୍ଗର ଗୋଟେ ଚ୍ୟାନେଲ ରହୁଥିଲା। ଯୋଉଟାକିି ଗୋଟେ ସୋନପୁରୀ ବୋଲି ଗୋଟେ ଦଉଥିଲା ଗୋଟେ ସିରିଏଲ।
ହଁ।
ଆଜ୍ଞା ସନ୍ଧ୍ୟା ଛଅଟାରେ ସେଟା ଦିଏ ସିରିଏଲ ତମକୁ ଯୋଉଠି ବି ଥାଏ ନା କାହିଁକି? ସେ ସିରିଏଲଟା ଦେଖିବା ପାଇଁ ମୁଁ ଦୌଡି ଦୌଡିକି ଆସି ଟିଭିି ଆଗରେ ବସିଯାଏ
ଆଉ ସାକା ଲାକା ବୁମ୍ ବୁମ୍ ବି ଦିଏ ନା କଣ?
ସାକା ଲାକା ବୁମ୍ ବୁମ୍ ତ ମୁଁ ଦେଖେନି ମୁଁ ସେଇ ସିରିଏଲ୍ ଓ ସନ ପରି ସିରିଏଲ ଟା ମୁଁ କେବେ ବି ମାନେ ବିଳମ୍ବ ଦେଖେ ଯଦି ବି କେବେ ଲେଟ୍ ହେଇଯାଇଛି ଯଦି କୋଉ ଜାଗାରେ ଅଛି। ତ ତାଙ୍କ ଘର ହଉ କି ତାଙ୍କ ଫୋନ ହଉ କୋଉଠି ନା କୋଉଠି ମୁଁ ଦେଖିବି ହିଁ ଦେଖିବି। ତ ସେମିତି କିଛି ଆଜ୍ଞା ସେଥିପାଇଁ ବହୁତ ଗାଳି ବି ଶୁଣେ। ମାନେ ଖାଉ ଖାଉ ପାଠ ପଢିବାକୁ ଥିବ ଯେହେତୁ ସନ୍ଧ୍ୟା ବେଳ ସମୟ ଛଅଟା ସମୟ ହେଇଯାଇଥିବ। ଆଜ୍ଞା ଘରେ ବି ଗାଳି କରୁଥିବେ ପାଠ ପଢିବା ପାଇଁ ତଥାପି ମୁଁ ଖାଇବା ବାହାନାରେ ଖାଇବା ଟିକେ ନେଇ ଟିଭି ଆଗରେ ବସିଯାଏ। ଆପଣଙ୍କର ସେମିତି କିଛି କିଛି କିଛି ଯୋଉଟା ଅନୁଭବ ଅନୁଭୂତି ଅଛି ଯୋଉଟା କି ଆପଣ ଭୁଲି ପାରିବେନି।
ହଁ ସେମିତି ଆମର ବି ସେ ଆପଣଙ୍କର ଯେମିତି କହିବାକୁ ଗଲେ। ମୁଁ ଜଣଙ୍କ ଘରକୁ ଚାରିଟା ବେଳେ ଗଲା ବେଳେ ଆଗରୁ ଦୁଇଟାରୁ କି ଚାରିଟାରୁ ସବୁବେଳେ ଶନିବାର ରବିବାର ହେଲେ ଛୁଟି ସମୟରେ ଥାଏ ଗୋଟେ ମୁଭି ଓଡିଆରେ ଡିଡି। ଡି ନେସନାଲ।
ଆଜ୍ଞା ଆଜ୍ଞା। ଚଳଚିତ୍ର ତ ପ୍ରଥମେ ପ୍ରଥମେ ରବିବାର ଦଉଥିଲା। ତାପରେ ଧୀରେ ଧୀରେ ତାପରେ ଆରମ୍ଭ ହେଲା ଶନିବାର ରବିବାର ଦେଲା। ତାପରେ ଶୁକ୍ରବାର ଶନିବାର ରବିବାର ହେଲା ଆପଣ ଯେମିତି ଜାଣିଥିବେ ଦିନ ତିନିଟାରେ ଆରମ୍ଭ ହୁଏ।
ହଁ।
ତାପରେ ଧୀରେ ଧୀରେ ଧୀରେ ସବୁ ବାରରେ ଦିନ ତିନିଟାରେ ଆରମ୍ଭ ହେଇଗଲା।
ସେତେବେଳେ କଲର କଲର ଟିଭି ଜଣଙ୍କର ଥାଏ ତାଙ୍କର ହଁ ଯୋଉ ସସ୍କ୍ରିସନ କଣ କୁହନ୍ତିନି ବର୍ଷିକିଆ ମାସିକିଆ।
ଆଜ୍ଞା।
ତ ସମସ୍ତଙ୍କ ପାଖରେ ନଥାଏ ଆଣ୍ଟିନା ତ ଆମ ପାଖରେ ଡି ଡି ନ୍ୟାସନାଲ ରେ ଥାଏ ବା ସେଥିପାଇଁ ଆମେ ସବୁ ଦୌଡିକି ଯାଉ ମୁଭି ଦେଖିବା ପାଇଁ ସିଦି ଯେମିତି ଭଲ ଭଲ ଓଡ଼ିଆ ଆମର ଧିରେ ସମସ୍ତେ ଭଲ ଭଲ ହିରୋ ସେମାନଙ୍କର ଯେତେବେଳେ ଫା ଯେତେବେଳେ ଯୁଦ୍ଧ ଫୁଦ୍ଧ ଚାଲିଥିବ ଖୁଇ ଖୁଇ ଆବାଜ ଆସେ ସେମିତି ଆମେ ବାହାରକୁ ବାହାରି
ଆଜ୍ଞା ଆଜ୍ଞା ଆପଣ ଯୋଉଟା କହୁଚନ୍ତି ମୁଁ ସେଇଟା ଅନୁଭବ କରିପାରୁଛି। ଆଉ ଯେମିତି ଆପଣ ଡିଡି ନ୍ୟସନାଲ ବିଷୟରେ କହିଲେ। ତ ସେଠି ଗୋଟେ ଡିଡି ନ୍ୟସନାଲର ଗୋଟେ ଆଇମାକ କାହାଣୀ ଦଉଥିଲା। ଆପଣ ଜାଣିଥିବେ ଦୁବହୁତ ଗୁଡା କାହାଣୀ ରହୁଚି।
ହଁ ନାଇଁ ମୁଁ ଛୋଟ ସମୟରେ ବହୁତ ଟିଭି କମ ଦେଖି ଚି। ଚଳଚିତ୍ର ହଉ କିମ୍ବା ଇଏ ହଉ ବହୁତ କମ୍ ଦେଖିଚି। ଆଉ ମୋର ଛୋଟିଆ ବେଳର ସବୁଠୁ ଭଲ ସ୍ମୃତି ହଉଚି। ଯେଉଁଟାକି ମୁଁ ମୋ ବଡ଼ ବାପାଙ୍କ ସହିତ ଯାଇଥିଲି ଫାଷ୍ଟ ମୁଭି କଲ୍ ମୁଁ। ବିଦେଖିବାକୁ ସେ ବି ପୁଣି ହିନ୍ଦୀ ମୁଭି ଥିଲା ତାରେ ଜମିିନ୍‌ ପର୍। ବଡ଼ବାପା ବଡ଼ବୋଉଙ୍କ ସହ।
ଆଜ୍ଞା ଆଜ୍ଞା ବହୁତ ସୁନ୍ଦର କଥା ଟିଏ କହିଲେ। ଯାହା ହଉ ପ୍ରଥମେ ମୁଭି ଆପଣ ତାରା ଜମିିନ ପର୍ ଯାଇଥିଲେ। ମୋର ବି ମନେ ପଡୁଚି ପ୍ରଥମ ମୁଭି ମୁଁ ଯାଇଥିଲି ନେଇ ଯାରେ ମେଘ ମତେ କହିକି ଗୋଟେ ମୁଭି ଥିଲା।
ଆଜ୍ଞା ଆଜ୍ଞା ମୁଁ ଜାଣିଛି ବହୁତ ଭଲ ମୁଭି।
ତ ସେଥିରେ କଣ କରିଥିଲେ ମୋର ଯୋଉ ଘ ଆମ ପରିବାର ବନ୍ଧୁ ସବୁ ଯାଇ ଯାଇଥିଲୁ। ତ ମୋ ଆମ ମୁଁ ଆଉ ମୋର ଭଉଣୀ ପାଇଁ ଗୋଟିଏ ଟିକେଟ କରିଦେଇଚନ୍ତି ଯେହେତୁ ଆମେ ଛୋଟ ଥିଲୁ। ତ ଗୋଟେ ଚେୟାର କରିଦେଇଚନ୍ତି। ସେଇ ମୁଁ ତିନି ଘଣ୍ଟାର ମୁଭିଟା ରାଗ ଘରେ ସେ ଛିଡା ହେଇ ଦେଖିକି ଆସିଥିଲି। ଯେହେତୁ ମୁଁ ଆଜ୍ଞା କାହିଁକି ନା ଯେହେତୁ ଆମ ଦି ଜଣ ପାଇଁ ଗୋଟେ ଟିକେଟେ କରିଦେଇଥିଲେ।
ଆଉ ତାହେଲେ କଣ ଆପଣଙ୍କ ଭଉଣୀ ଠିଆ ହେଲେନି?
ନା ମୁଁ ଯେହେତୁ ରାଗରେ ମୁଁ ଛିଡା ହେଇହେଇକି ଆସିଲି।
ଲାଗୁଛି ଆପଣ ଟିକେ ଅଧିକ ରାଗନ୍ତି ଛୋଟବେଳଠୁ।
ଆଜ୍ଞା ଆଜ୍ଞା ଟିକେ ଦୋଷ ରହୁଚି ଆଉ।
ଦେଶ କମିଗଲାଣି ନା କମି ନାହିଁ।
ନା ଦୋଷ ଆଗଠୁ ମୁଁ ଯେତିକି ଅନୁଭବ କରୁଚି। ବୋହୁତୁ ମାତ୍ରାରେ କମି ଯାଇଚି।
ଏଇ ସବୁ ଅସୁବିଧା ପାଇଁ ଆପଣ ଏଇ ପାଖାପାଖି ସମୟରେ କେବେ ମୁଡା କିମ୍ବା ମାଡ ଖାଇଥିଲେ କି?
ନା ନା ସେଇ ସେଇଟା ହିଁ ତ ବିଶେଷ ରହିଗଲା କି ଛୋଟବେଳେ କେହି ହାତ ଉଠେଇକି ମତେ ମାରନ୍ତିନି।
ସେଥିପାଇଁ ଆପଣଙ୍କର ଏଇଟା ବଢି ଯାଇଥିଲା ନାଇଁ।
ଆଜ୍ଞା।
ଏବେ କମିଛି। କଣ ଆପଣ ଖାଉଛନ୍ତି, ଏବେ ମାଡ ନା କଣ?
ନା ନା ସେମିତି କିଛି ରହୁନି। ସେଟା ମନ ଉପରେ, ମନ ଉପରେ ପରିବର୍ତ୍ତନ ହେଲା। ସମୟ ପରିବର୍ତ୍ତନ ହେଲା କିଛିଟା ଘଟଣା, ଦୁର୍ଘଟଣା ଘଟିଲା।
ହୁଁ ବୟସ ବି ବଢିଲା।
ବୟସ ପଢିବା ପାଇଁ ମୋର କମିନି। କିଛିଟା ଘଟଣା ଆଉ କି ଦୁର୍ଘଟଣା ବି ଆପଣ କହିପାରିବେ।
ଯେମିତିକା।
ଯେମିତିକା ସେ ସବୁ ତ କହିହବନି ଆପଣଙ୍କୁ। କେବେ ଯଦି ଯଦି ଆମେ ସାକ୍ଷାତ ହବ ତ। ମୁଁ ନିଶ୍ଚିତ ଭାବରେ ସେ ସବୁ ବିଷୟ ଆପଣଙ୍କୁ କହିବି।
ତା ହେଲେ ଠିକ୍ ଅଛି। ପାଞ୍ଚ ମିନିଟ୍ ପରେ ମୁଁ ଯାଉଛି ଆଉ।
ଆଜ୍ଞା ଆଜ୍ଞା। ନିଶ୍ଚିତ ଭାବରେ ମୁଁ ଦେଖିବ ସମୟ, କାଳ, ପାତ୍ର ରହୁଛି ସବୁ ଜିନିଷରେ।
ହୁଁ। ଗ୍ରାମରେ ଆପଣ ବେଶି ସମୟ କୋଉଠି ରହିଚନ୍ତି।
ମାନେ ବୁଝିପାରିଲିନି ଆପଣ ଟିକେ ସେଇଟା ବିସ୍ତୃତ ଭାବରେ ବର୍ଣ୍ଣନା କରିପାରିବେ।
ମାନେ ଆପଣ ଆପଣଙ୍କ ଛୋଟବେଳେ ଘରେ ରହିଚନ୍ତି ନା ଘରେ ବାହାରେ ରହିଛନ୍ତି।
ନା ମୋ ଛୋଟ ବେଳ ଘରୁ ବାହାରେ ହିଁ ବଡ ହେଇଚି। ଘରେ ବହୁତ କମ ସମୟ ରହିଛି।
ସେଥିପାଇଁ ଆପଣ ଟିକେ ଚାଲ୍ଲାକ୍ ଅଛନ୍ତି ନାଇଁ।
ଆଜ୍ଞା ଆପଣ ପରିହାସ, ଆପଣ ଏଟା ଥ-ପରିହାସ କରୁଛନ୍ତି।
ନାଇଁ ନାଇଁ ପରିହାସ ନୁହେଁ, ସତରେ। ଆପଣ କଣ ନିଜକୁ ଚାଲାକ୍ ମାନନ୍ତିନି।
ଆପଣ ଯଦି ପରହାସ କରୁଥିବେ। ଠିକ୍ ଅଛି। ଯଦି ଜଣେ ପରିହାସ କରି ନିଜେ ଖୁସି ହେଇ ପାରୁଚି ତମେ ବି ତା ଖୁସିରେ ଖୁସି ହବା ଉଚିତ୍।
ଆପଣ ବେଶି ମୁଭି କିମ୍ବା ଯାତ୍ରା ଦେଖନ୍ତି କି।
ନା ଯାତ୍ରା ପ୍ରେମୀ ତ ମୁଁ ବିଶେଷ ଭାବରେ ନୁହେଁ କିନ୍ତୁ ଛୋଟ
ଛୋଟ ବେଳେ
ମୁଁ ବହୁତ ଆପଣ ଜାଣିଥିବେ ଖୁ-ପ୍ରସିଦ୍ଧ ଯାତ୍ରା ଆମ ଓଡିଶାରେ ଯେମିତି କିି ଖଣ୍ଡଗିରି ଯାତ୍ରା। ଖଣ୍ଡଗିରି ଯାତ୍ରା ମୁଁ ସବୁ ବର୍ଷ ନିଶ୍ଚିତ ଭାବରେ ଯାଏ।
ହଁ ଆମେ ବି ରାତିରେ ଯାଉଥିଲୁ।
ଆଜ୍ଞା ଆଜ୍ଞା ବହୁତ ସୁନ୍ଦର ଲାଗେ ଯାତ୍ରା। ଏବେ ତ ଯାତ୍ରା ଆପଣ ଯେମିତି କିି ଜାଣିଥିବେ ବହୁତ ପାର୍ଟି ଯାଇଛି। ଯେମିତି କିି ଆପଣ ତୁଳସୀ ହଉ ଆ କିଛି ତ ବହୁତ ପାର୍ଟି ନା ଆମର ମନେ ନାହିଁ। ବିଶେଷ ଏତେ ଜ୍ଞାନ ନଥିବାରୁ। ତୁଳସୀ, କୋଣାର୍କ ଆଉ ଇଷ୍ଟର୍ଣ୍ଣ ର ବହୁତ ଗୁଡା ନାଁ ଥିଲା। ଇଷ୍ଟର୍ଣ୍ଣ ବ୍ଲୁ, ଇଷ୍ଟର୍ଣ୍ଣ ଗ୍ରୀନ, ପର୍ପଲ୍ ସବୁ ବହୁତ ଗୁଡା ନା ଥିଲା। ତ ସେଥିରେ କିଛିଟା ଯାତ୍ରା ବି ମୁଁ ଯାଇଥିଲି।
ପର୍ପଲ୍ ତ ନଥିଲା ରେଡ୍ ଥିଲା।
ବହୁତ ଗୁଡା କଲରରେ ତାର ନାଁ ଅଛି। ଯେହେତୁ ଏତେ ତ ବିଶେଷ ଜ୍ଞାନ ନାହିଁ ମୁଁ ଇଷ୍ଟଣ ବ୍ଲୁ ଯାଇଛି ରେଡ ତ ଯାଇନି ବ୍ଲୁ ଯାଇଥିଲି ଗୋଟେ ଯାତ୍ରା ଥିଲା ଆପଣ ଜାଣିଥିବେ ଓଡିଆର କଳାକାର ଅଛନ୍ତି ଉଷାସି ମିଶ ଆଉ ରାଇମନ ବୋଲି ଦି ଜଣ କଳାକାର ଅଛନ୍ତି ଯେହତି କିି ରାଇମନ ତେ ଏବେ ସ୍ୱର୍ଗ ସ୍ୱର୍ଗଦବାସି ହେଇଗଲାଣି ତ ଗୋଟେ ଯାତ୍ରା ନାଁ ଥିଲା ଉଷାସି ମିଶ୍ର ଟାର୍ଗେଟରେ ରାଇମୋନ୍।
ହୁଁ
ଯାତ୍ରା ଟି ଅତି ମନୋରୂଭା ହେଇଥିଲା। ଯେମିତି କିି ଏବେ ତ ଆପଣ ଯାତ୍ରା ଜାଣିଥିବେ ବେଶୀ ଆମର ରହୁଛି ଯେମିତି କିି କୋଉଟା କହିଲେ ଡ୍ୟାନ୍ସ ରହୁଛି ବହୁତ କିଛି ରହୁଛି ମେଲୋଡି ଟାଇପ ରି ରହୁଛି ଯାତ୍ରା ବାସ ଦୁଇ ଘଣ୍ଟା ରୁ ତିନି ଘଣ୍ଟା ରହୁଛି କିନ୍ତୁ ଆଗରୁ ଯାତ୍ରା ପୁରା ରାତି ସାରା ହଉଥ ଥିଲା
ହୁଁ ହୁଁ ଆଗରୁ ମେଲୋଡ଼ି ନଥିଲା ତାହେଲେ ଆପଣ କହୁଛନ୍ତି।
ଆଗରୁ ମେଲୋଡି ନଥିଲା ବାସ୍ ଯୋଉ ଯେତେବେଳେ ଆରମ୍ଭ ହବ ଆରମ୍ଭରେ ଅଧଘଣ୍ଟେ ନାଚ ହଉ ଗୀତ ହଉ ଟିକେ ଥିଲା ବା
ନାଇଁ ଆପଣ ସେଟା ଜାଣିନାହାନ୍ତି ଆପଣ ଆଗରୁ ଯୋଉ ଆମ ମାନଙ୍କର ଯାତ୍ରା ଆରମ୍ଭ ହଉଥିଲା ତାର ହଉଛି ବିଷୟ ବିଷୟ ହଉଛି ବହୁତ ବଡ ରହୁଥିଲା। ତା ସହିତ ଯାତ୍ରା ଜଲଦି ଆରମ୍ଭ ହଉଥିଲା ସାଢେ ଦଶଶହ ସରୁ ଆରମ୍ଭ ହେଉଥିଲା
ଆଜ୍ଞା ଆଜ୍ଞା
ସାଢେ ଦଶ ନହେଲେ ଯାଇ ଯାଇ ଏଗାର ଏବେ ଯାତ୍ରା ଆରମ୍ଭ ହଉଛି ବାର ହେଇଯାଉଛି ସେଥିପାଇଁ ସେମାନଙ୍କର ବିଷୟ ଛୋଟ ଜଲଦି ସାରିବା ପାଇଁ ଲେଟରେ ଆରମ୍ଭ କରୁଛନ୍ତି। ତା ସହିତ ଜଲ୍ଦି ବି ସାରୁଛନ୍ତି।
ଆଜ୍ଞା
ଆଗ ଭଳିଆ ବିଶୋଷ ଆଉ ସେ ଭଳିଆ ତାଙ୍କ ପାଖରେ